କରୁଚ।
ବୁଲୁଚି।
କୋଉଠି?
ପୋ ପୋଖରୀ ଆଡ଼େ।
ଓହୋ ଆଉ କଣ ଖିଆ ହେଇଥିଲା?
ଉହୁଁ, ଉହୁଁ ମୁଁ ଖାଇଥିଲି ଯୋଉ କନ୍ତହେରା କଲେଇ ପୋକ ଭଜା।
ଆଚ୍ଛା।
ହଁ।
ଆଉ ରାତି କଣ ରୋଷେଇ ହବ?
ରାତିରେ ଆମର ବେଙ୍ଗ ଦିଟା ପୋଢ଼ିକି ଖାଇବୁ।
ପୁଝିଲି।
ହୁଁ ବୁଝ।
ଆଉ ଆପଣ ଯୋଉ କହୁଥିଲେ ନା ମୋଠୁ ମୋ ଯୋଗୁ ଯୋଉ ପଇସା ଟା ପାଇବେ ବୋଲି ତ ଟିକଏ ଭଲସେ ଟିକେ ସେଇଟା କହନ୍ତୁ ତା ହେଲେ ପାଇବେ ଆଉ।
ହଁ କି।
ଆଉ ଏମିତି ସେମିତି ଜିନିଷ ନୁହେଁ ଭଲ।
ହଁ ଭଲା।
ହଁ ଆଉ ହଉଛି ଯ କଣ ତ ଆପଣ କହୁଥିଲେ ନା ଆପଣଙ୍କ ଆଡ଼େ କଣ ବର୍ଷା ହଉଥିଲା ନା ଖରା ହଉଥିଲା ଟିକେ କଣ କହୁନାହାନ୍ତି।
କଣ କହିଲେ?
ଆପଣ କହୁଥିଲେ ଆପଙ୍କ ଆଡେ କଣ ପାଗ ଫାଗ ଚେଞ୍ଜ ରହୁଛି ଅବିକା ଖରା ହଉଛିି ନା ଅବିକା ବର୍ଷା ହଉଛି?
ଖରା ହଉଛି।
ଆଚ୍ଛା ଆଉ ଏଇ ଗରମ ପାଗକୁ ପଖାଳ ଖିଆ ହବନା ରୁଟି?
ଆମର ଗରମ ଭାତ ଖିଆହବ।
ଗରମ ଭାତ ଖିଆ ହବ?
ଆଜ୍ଞା।
ଆଚ୍ଛା, ଆଉ ଆପଣ କଣ ପଢ଼ିଛନ୍ତି?
ପ୍ଲସ୍ଟୁ ସରିଲା ପ୍ଲସ୍ଥ୍ରୀ କରିବି।
ଆଚ୍ଛା, ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଓହ, ଘରେ ସମସ୍ତେ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ସମସ୍ତେ ଅଛନ୍ତି। ବାପା, ଭାଇ, ନାନୀ, ଦାଦା, ଖୁଡ଼ି। ଦୁଇ ଜଣ ଦାଦା, ଦୁଇ ଜଣ ଖୁଡି, ଜେଜେମା। ଆଉ ମଝିଆଁ ଖୁଡି ତାଙ୍କର ଗୋଟେ ଝିଅ। ଆଉ ମ୍ ସାନଦାଦା ତାଙ୍କର ଦିଇଟା ଝିଅ, ବାସ୍।
ଆପଣଙ୍କ ରାସନ କାର୍ଡ଼ କଥା ନୁହେଁ ଆପଣଙ୍କ ନିଜ ଘର କଥା କୁହନ୍ତୁ?
ଆମ ଘରେ ମୁଁ, ମୋ ବୋଉ, ମୋ ବାପା, ମୋ ଭାଇ, ମୋ ଦିଦି ବାହା ହେଇଯାଇଛି।
ଆ ମୁଁ ତ ଆପଣଙ୍କୁ କହିଲି ଆପଣଙ୍କ ପରିବାର ବିଷୟରେ କହିବାଥା ଆଉ ଆପଣ କଣ ଆଇଛନ୍ତି ଚାଉଳ ନବାକୁ ଯେ ଆପଣ ରାସନ କାର୍ଡ ଯେମିତି ଡା କଣ ଦିନରେ ହେମିତି ଆଖୁଛନ୍ତି?
ଆ, ସେ, ସମ୍ ସମସ୍ତେ ମିଶିକି ମୋ ପରିବାର ନା ଆଉ।
ମୁଁ କଣ କହିଲି ଆପଣଙ୍କ ଘରେ କିଏ କିଏ ରହୁଛନ୍ତି ନାଁ କି ଆପଣଙ୍କ ଗାଁରେ କିଏ କି କଣ ରହୁଛନ୍ତି କି ଆ ଆପଣଙ୍କ ପରିବାରରେ କେଇ କେତେଜଣ ସବୁ ରହୁଛନ୍ତି?
ହଁ ବୁଝିଲି।
ଅ, ଆମଆଡ଼େ ତ ଅବିକା ଲାଇନ୍ ପଳେଇଲା, ଆପଣଙ୍କ ଆଡ଼େ ଅଛି ବୋଧେ?
ହଁ ଆମଆଡ଼େ ଲାଇନ୍ ଅଛି।
ଓହୋ, ଆଉ ଆମ ଆଡ଼େ କେମିତି କଣ ରଥଯାତ୍ରା ହୁଏ ମୁଁ ଆପଣଙ୍କୁ କହିବି ଆପଣ ଶୁଣିବେ ନା?
କୁହନ୍ତୁ?
ହଉ ଶୁଣନ୍ତୁ ମୁଁ କଣ କହୁଛି।
ସ୍କ୍ରିପ୍ଟ ଲେଖିକି ରଖିଛନ୍ତି ନା କଣ? ନାଇଁ କିଛି ନାହିଁ କୁହନ୍ତୁ?
ସେମିତି କୁହନ୍ତୁନି।
କିଛି କହିନି କୁହନ୍ତୁ?
ହଁ ମୁଁ କହିଲି ଯେ ଆମର ଯୋଉ ରଥଯାତ୍ରା ରହୁଛି, ରଥଯାତ୍ରା ତ ଓଡ଼ିଶାର ସବୁଠୁ ପ୍ରସିଦ୍ଧ। ଆଉ ପବିତ୍ର ପର୍ବ, ଆପଣ ତ ଜାଣିଥିବେ? ହଁ, ଆଉ ଏହି ପର୍ବ ମାନେ ପ୍ରତିବର୍ଷ ଆଷାଢ଼ ମାସର ଶୁକ୍ଳପକ୍ଷ
ପଞ୍ଚମୀ ତିଥିରେ ନା, ନା କେତେ ଶେଣୀ, ଆଚ୍ଛା ମୁ ପଞ୍ଚମ ତି ସେ ଗର୍ଜିଲାଟା ହଉଚି ଗଣେଶ ପୂଜାଟା।
ହଁ, ଆମର ଦ୍ଵିତୀୟା ତିଥିରେ ପାଳନ ହୁଏ, କାରଣ ଏହି ପର୍ବଟା କହିବାକୁ ଗଲେ ମୁଖ୍ୟତଃ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଉ ଶ୍ରୀ ମୟୁରଭଞ୍ଜ, ଏଟା ହଉଛି ପୁରୀରେ। ବହୁତ ଧୁମ୍ ଧାମ୍ ରେ ପାଳନ ହୁଏ, ଜାଣିଥିବେ ତ ସବୁ ଜାଗା ଅପେ କ୍ଷା, ରଥଯାତ୍ରାଟା କେବଳ ପୁରୀରେ ହିଁ ସବୁଠୁ ଅଧିକ ଭଲ ଭାବରେ ତାକୁ ଏଠି ସେଲିବ୍ରେଟ୍ କରନ୍ତି, ହୁଁ। ଆଉ ହଉଛି କଣ ତ, ଆମର ଯେଉଁ ରହୁଛନ୍ତି ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ? ଆଉ। ବଡ଼ ଭାଇ ବଳଭଦ୍ର, ଆଉ ରହିଲେ ଭଉଣୀ ସୁଭଦ୍ରା, ତିନୋଟି ଭବ୍ୟ ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ଆପଣ ତ ଜାଣିଥିବେ?
ଆଜ୍ଞା।
ହଁ, ଆମର ଯୋଉ ପୂଜା ଟା ରହୁ କିଛି ଶ୍ରୀମନ୍ଦିରରେ ପୂଜା ନୁହଁ ତ, କହିବାକୁ ଗଲେ ଠାକୁରଙ୍କର ଏଇଟା ଗୋଟେ ଯାତ୍ରା। କାରଣ ସେ ଶ୍ରୀମନ୍ଦିର ଭିତରକୁ ତ ଆପଣ ଜାଣିଥିବେ ନା, ମାନେ କେବଳ ହିନ୍ଦୁ ହିଁ ସେଠି ପ୍ରବେଶ କରିପାରିବେ।
ଆଜ୍ଞା।
କୌଣସି ବାହାର ଦେଶର ଲୋକ ସେ ଭିତରକୁ ଯାଇପାରିବେ ନାହିଁ।
ଆମକୁ ଜଣା।
ହଁ, ଆଉ ଆପଣ ଜାଣିଛନ୍ତି ନା? କେବଳ ସେଇ ସାତ ଦିନ ଯେତେବେଳେ ସେ ଶ୍ରୀମନ୍ଦିରରୁ ଶ୍ରୀ ଗୁଣ୍ଡିଚା ଯାତ୍ରା କରନ୍ତି। ସେତେବେଳେ ହିଁ, ସବୁ ଲୋକଙ୍କୁ ତାଙ୍କ ଦର୍ଶନ ଦିଅନ୍ତି, ଏତିକି ଜାଣିଥିବେ ତ
ଆଜ୍ଞା, ଜଣା।
ହଁ, ଆଉ ଆମର ଯୋଉ ରହୁଛି, ଠାକୁରଙ୍କର ରଥଯାତ୍ରା ପୂର୍ବରୁ ଯେଉଁ କାମଟା ରହୁଛି, ମାନେ ଠାକୁରଙ୍କର ପୂଜା ଅର୍ଚ୍ଚନାଠୁ ନେଇକି ତାଙ୍କର ଯେମିତି ନୀତି କାର୍ଯ୍ୟକ୍ରମ ଯୋଉ ହୁଏ।
ଆଜ୍ଞା।
ହଁ, ଆପଣ ତ ଜାଣିଥିବେ। ପ୍ରଭୁ ଶହେ ଆଠେ ନା ଶହେ ନଅ ଘରା ପାଣି ଏମିତି ଗାଧାନ୍ତି।
ଆଉ ସେଇ ନଅ ଗରା ପାଣି ଗାଧୋଇକି ଠାକୁରଙ୍କୁ ଜର ବି ହୁଏ।
ଆଜ୍ଞା, ହୁଏ।
ନିମରେ ତିଆରି ହୋଇଥିବା କାଠକୁ ବି ଏଇ ଜର ହୁଏ, ଏ କଥା କଣ ବାହାର ଲୋକ ବିଶ୍ଵାସ କରିବେ?
ନାଇଁ, ଘଡ଼ିବେନି।
କାରଣ ଏଇଟା ହଉଛି ଆମ ଓଡ଼ିଆ ସଂସ୍କୃତି। ଆମର ଏତିକି ବିଶ ଶ୍ୱାସ ଅଛି, ଯେ ହଁ, ପରମ୍ପରା ତ ମୁଁ ବଝିଲି, ଏଟା ପରମ୍ପରା ଆସୁଛି। ହେଲେ ଆମର କଣ ଗୋଟେ ବିଶ୍ୱାସ ନା ନାହିଁ? ହଁ, ଠା ଠାକୁରଙ୍କୁ ଜର ହେଉଛି। ତ ସେଥିପାଇଁ ଠାକୁରଙ୍କୁ କେଉଁଠି ରଖାହୁଏ, ଆପଣ ଜାଣିଥିବେ?
ନାଇଁ, ଜାଣେନି।
ଜାଣି ନାହାନ୍ତି?
ନାଇଁ, ଜାଣେନି।
ହଉ, ମୁଁ କହି ଶୁଣନ୍ତୁ, ଠାକୁରଙ୍କୁ ଅଣସର ଘରେ ରଖନ୍ତି।
ଆଜ୍ଞା।
ହଁ, ଆଉ ଯେତେବେଳେ ବି ଠାକୁର ଗାଧେଇକି ସାରିଥିବେ, ତାଙ୍କୁ ଥରେ ଜର ହୁଏ, ଆପଣ ଜାଣିଥିବେ ନା? ବର୍ଷା ହୁଏ, ସି ସି ଟାଇମ୍ରେ ସ୍ନାନ ପୂର୍ଣ୍ଣିମାରେ।
ଆଜ୍ଞା।
ହଁ, ଆଉ ଆମର ସ୍ନାନ ପୂର୍ଣ୍ଣିମା ସରିଲା ପରେ ଠାକୁରଙ୍କୁ ତ ଜର ହୁଏ ତାଙ୍କୁ ନେଇକି ଔଷଧ ଦେଇ ତାଙ୍କୁ ରଖନ୍ତି ଅଣସଣ ଘରେ। ଦେହା ଯେତେବେଳେ ତାଙ୍କର ଦେହ ଭଲ ହୋଇଯାଏ ତାପରେ ଠାକୁରଙ୍କୁ ଛପନ ଭୋଗ ଲାଗି ହୁଏ ଜାଣିଥିବେ ତ?
ହଁ।
ଆଚ୍ଛା। ଆଉ ପୁରୀ କେବେ ଯାଇଛନ୍ତି ମହାପ୍ରସାଦ ଖାଇଥିବେ ତ?
ଆଜ୍ଞା ଅଵଢ଼ା।
ହଁ। ଅବଢା କଣ ହାତରୁ ପଇସା ଦେଇ ଖାଇଲେ ନା ମାଗଣାରେ ଖାଇଲେ?
ମାଗଣା।
ଆଚ୍ଛା। ଏସବୁ ତ କହିବାକୁ ଗଲେ ଆମର ଯୋଉ ନୀତିକାାଞ୍ଚି ରହୁଛି କେବଳ ପୁରୀ ଶ୍ରୀ ମନ୍ଦିରରେ କେବଳ।
ନା କି ଏତେ ସବୁ କାର୍ଯ୍ୟକ୍ରମ ରହୁଛି କେବଳ ଆମ ଗାଁ ମାନେ ତ ଏତେ କିଛି କୁହନ୍ତିନି। ଆଉ ଆ
ନାଇଁ।
ରଥଯାତ୍ରାରେ କେବେ ଯାଇକି ରଥ ଟାଣିଥିବେ ତ?
ଗାଁ ରେ ଟାଣିଛେ।
ନାଇଁ ନାଇ ମୁଁ କହିଲି ପୁରୀରେ?
ନାଇଁ ଆମର ସେ ଭାଗ୍ୟ କାହିଁ।
ଆଚ୍ଛା।
ହଁ।
ଆଉ ଆପଣ ଏବେ ଘରେ ତ ଥିବେ?
ନାଇଁ ମୁଁ ଅଛି କାମାକ୍ଷାରେ।
ଆପଣ କାହିଁକି ଏ ଗାଁରେ ନାହାଁନ୍ତି ରଥଯାତ୍ରା ଟାଇମ୍ରେ?
ହଁ ଯିବା ହେଲେ ଯିବା ଆଉ ଗାଁ କୁ ଯିବା ଆଉ।
ଓହୋ ଆଉ ଆପଣଙ୍କ ଗାଁରେ ବି ତ ରଥ ଏବେ ତିଆରି ଚାଲିଥିବ ନା?
ହଁ।
ଆଚ୍ଛା। ଆଉ ମୁଁ ଯୋଉ କହିଲି ନା ପ୍ରଭୁ ଯାଆନ୍ତି ତାଙ୍କ ମାଉସୀ ଘରକୁ
ମାଉସୀ ମା ଘରକୁ ଯାଆନ୍ତେ।
ହଁ ଆଉ ସେଠି କେତେଦିନ ରୁହନ୍ତି?
କେତେ ଦିନ ରୁହନ୍ତି ମୁଁ ଜାଣିନି।
ସାତ ଦିନ।
ଆଜ୍ଞା।
ହଁ ଆଉ ସେଠୁ ଫେରିଲେ ଯେତେବେଳେ ଠାକୁର ଆସନ୍ତି ଠାକୁରଙ୍କର ଅଧରପଣା ହୁଏ ଆପଣ ଜାଣିଥିବେ?
ହଁ ଜାଣିଛି।
ସେ ଅଧାରପଣାଙ୍କ ପାଇବା ପାଇଁ କିଏ କିଏ ଅପେକ୍ଷା କରି ରହିଥାନ୍ତି ଜାଣିଛନ୍ତି ନା?
ନା ଜାଣେନି।
ନାହାନ୍ତି?
ନାଇଁ ଜାଣି ନାଇ।
ସେଇ ଅଧାରପଣକୁ ଖାଲି ଟିକଏ ଚାଖି ପାଇଁ ତେତିଶ କୋଟି ଦେବା ଦେବୀ ଆଉ ସେଥିରେ ବି ରହୁଛନ୍ତି ବହୁତ ଅତୃପ୍ତ ଆତ୍ମା ରହୁଛନ୍ତି ସେଥିରେ ଆଉ ମଣିଷମାନେ ବି ରହୁଛନ୍ତି ସେଥିରେ ସମସ୍ତେ ସମସ୍ତଙ୍କର ଆଶା ରୁହେ ଯେ ହଁ ସେ ଟିକିଏ ଚାଖି ଦେଲେ ମାନେ ସବୁଥିରୁ ମୁକ୍ତି ପାଇଯାଆନ୍ତି।
ହଁ କି?
ହଁ।
ଆଛା।
ଆଚ୍ଛା ସେଇ ଯୋଉ ଅଧର୍ପଣା ନୀତି ଟା ଠାକୁର କୋଉଠି ରହି କରିଥାନ୍ତି ଟିକେ ଜାଣିଛନ୍ତି ନା?
ନା ଯାଣିନି।
ତାଙ୍କ ତିନି ରଥରେ।
ଆଚ୍ଛା।
ହୁଁ।
ହୁଁ।
ଆଉ ଅଧରପଣା ନୀତି ସବୁ ନୀତି ସରି ସାରିଲା ପରେ ଆଉ ଆପଣ ଜାଣିଥିବେ ତ ଯେତେବେଳେ ଯାଆନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ତ ମନ୍ଦିର ଭିତରକୁ ସେଠି ମା ଲକ୍ଷ୍ମୀ ରାଗିକି ଦ୍ୱାରରେ ଛିଡ଼ା ହେଇଥିବେ?
ହଁ ଜାଣିଛି।
ଭିତରକୁ ପଶିବା ପାଇଁ ଦିଅନ୍ତିନି।
ହୁଁ ଜାଣିଛି।
ଆଉ ତାଙ୍କୁ ମନେଇବା ପାଇଁ ପ୍ରଭୁ କଣ ଦେଇଥାନ୍ତି ଟିକେ କହିଲେ?
ନାଇଁ ଜାଣିନୁ।
ଜାଣି ଯାହାନ୍ତି?
ନାଇଁ ଜାଣି।
ରସଗୋଲା ଦିଅନ୍ତି।
ଆଛା।
ହଁ। ଆଉ ତାପରେ ରସଗୋଲା ଦେଲା ପରେ ବାଟ ଛାଡ଼ି ଦିଅନ୍ତି ସିଏ ଆଉ।
ଆଚ୍ଛା।
ହୁଁ ଆଉ ତାପରେ ଯେମିତି ତିନି ଠାକୁର ମନ୍ଦିରରେ ପୂଜା ପାଆନ୍ତି ଠିକ୍ ସେମିତି ତାଙ୍କର ପୁଣି ଆଉଥରେ ଚାଲେ ପୂଜା କାର୍ଯ୍ୟକ୍ରମ ଆଉ।
ଆଛା।
ହୁଁ ଆଉ ଆମର ବି ଠିକ ଏମିତି ଗାଁରେ କହିବାକୁ ଗଲେ ହୁଏ ବଟ୍ ଏମିତି ଯେମିତି ହୁଏ ର ପୁରୀରେ ସେମିତି ହୁଏ ନାହିଁ କହିବା ବଳେ ଠାକୁରଙ୍କୁ କେବଳ ମାଉସୀ ମା ପାଖକୁ ନିଅନ୍ତି ଆଉ ତାଙ୍କୁ ଧରିକି ଏଠି ରଖନ୍ତି ସାତଦିନ। ତାପରେ ରଥଯାତ୍ରା ଯଉଦିନ ସରେ।
ହୁଁ।
ସେଇଦିନ ଭୋଜିଭାତ ହୁଏ
ହୁଁ।
ଆଉ ବାହୁଡ଼ା ବି ଯେଉଁଦିନ ସରେ
ହୁଁ।
ସେଦିନ ବି ରଥାଯା ସେଦିନ ବି ଠାକୁର ଯେତେବେଳେ ଆସିକି ତାଙ୍କର ନିଜ ସିଂହାସନରେ ବିଜେ କରନ୍ତି।
ହଁ।
ସେତେବେଳେ ଆମର ଏଠି ଭୋଜି ହୁଏ।
ହଁ ମୁଁ ଜାଣିଚି।
ହଁ ଭୋଜି ତ ଆପଣ ଖାଇବାକୁ ଯାହେଲେ ଆସିବେ?
ହଁ ନିଶ୍ଚିନ୍ତ।
ହଁ କଣ କହୁଛନ୍ତି ଅରୁଆ ଡାଲମା ଖଟା କରିବା ନା ଖେଚଡ଼ି କରିବା?
ପୁରୀ ଡାଲମା କରିଦବା।
ପୁରୀ ଡାଲମା କଲେ କେତେ ଲୋକ ଖାଇବେ?
ବହୁତ୍ ଲୋକ ଖାଇବେ।
ଆଚ୍ଛା ତ ସେଥିପାଇଁ ବହୁତ୍ କିଛି ସାମଗ୍ରୀ ଦରକାର୍।
ହଁ ହଁ ହଁ। ହିଁ ହଁ।
ସୁବିଲାନି।
କିଛି ନାଇଁ।
ମୁଁ କହିଲି ଆପଣଙ୍କ ଆଡ଼େ ବୋଧେ ଏମିତି ହୁଏନାହିଁ ବୋଧେ?
ହଁ ଆମଆଡ଼େ ହୁଏନି।
ଆଚ୍ଛା ଆପଣଙ୍କ ଗାଁ ଆଡ଼େ ବର୍ଷା ହଉଚିକି?
ନାଇଁ ବର୍ଷା ହେଉନାଇଁ।
ଆମଆଡ଼େ ବର୍ଷା ହେଲା।
ହଉ ଠିକ୍ ଅଛି।
ହେଲେ ଆପଣ ତ କହିଲେନି
କଣ ଟା କହିବି?
ଆପଣଙ୍କ ଆଡ଼େ ରଜବି ତ ଏବେ ହେଇଥିଲା ନା?
ହଁ ହେଇଥିଲା।
ଆପଣ ଯେହେତୁ ଗୋଟେ ଝିଅ ଯାହାହଲେ ବି ରଜକୁ ପାଳନ କରିଥିବେ?
ହଉ ମୁଁ ରଖୁଚି।
କାହିଁକି?
ରଖୁଚି।
କାହିଁକି?